ହଁ ଭାଇ ନମସ୍କାର।
ନମସ୍କାର ଆଉ।
କଣ କରୁଛନ୍ତି ଆପଣ।
ଏଇ ଉମ
ବସିଛି ଏ ଛାତ ଉପରକୁ ଆସିଥିଲି।
ସେ ସାଙ୍ଗ ଗୁଡାକ ଆସି ପୁଣି ଖୋଜିକି ଯାଇଛନ୍ତି। ମୁଁ ପଳେଇଆଇଛି ଉପୁରକୁ ଆମ ଘରେ କହିଦେଇଛି ମୁଁ କହିଦବ ସେ ପଳେଇଛି ପଦାକୁ।
ଓ ହୋ ଆଉ କୁଆଡେ ବୁଲାବୁଲି କରିବାକୁ ଯିବନି ଏବେ।
ବୁଲା ବୁଲି ଉମ ତ ତବେ ଆଉ ପୋଗ୍ରାମ କଉଠିକି ନାହିଁ ଏ ବର୍ଷା ହଉନି ଯଉ ଖରା ଅଉଛି। ହ୍ୟାଲୋ
ଆଉ ତମେ ଭାଇ କଣ ରୋଷେଇବାସ କଣ ଜାଣିଛ ଭଲ କଣ ରୋଷେଇ କରିପାର।
ରୋଷେଇ ଆମର ସାଧା ସାଧା ତରକାରୀ ଶିଖିଛି।
ଆଉ କଣ ଶିକିଛୁ ଆଇଁଷ ତରକାରୀ କଣ ଭଲ ରୋଷେଇ କରିପାର
ଆଇଁଷ ସବୁ ଚିକେନ୍ କରି ଜାଣିଛି ମାଛ କରି ଜଣିଛି ଖାଲି ମଟନ ଟା ରୋଷେଇ ବେଶୀ କରିନି
ଆଉ ତମେ ମାଛ ରଖିବ ଧରିବାକୁ ଯାଇଛ କି ନାଇ ମାଛ କେବେ ନଈରେ ଧରିବାକୁ ଯାଇଛ କି ନାଇ
ନଈରେ ତ ଧରିନାଇ ପୋଖରୀରେ ଧରିଛି
କେମିତି କଣ ମାଛ ଧର
ମାଛ ଆମର ସବୁ ଆଗେ ପାଣି ଯେତେବେଳେ ଶୁଖିଯିବ ଟିକିଏ ଟିକିଏ ଖରାଦିନ ହେଇଯିବ ଠିକି ମାର୍ଚ୍ଚ ମାସ ତ ଆଉ ମାର୍ଚ୍ଚ ରୁ ମାର୍ଚ୍ଚ ଲାଷ୍ଟ ଆଉ ହେଲା ମାର୍ଚ ଲାଷ୍ଟ ହେଇଯିବ ପାଣି ଶୁଖି ଶୁଖି ଯେତେବେଳେ ହେଇଯିବ ଆଣ୍ଠିଏ
ହଁ
ତାପରେ ସବୁ ଗାଁ ଫାଉଡା ନିଆ ହବ ଫାଉଡା କୋଦାଳ ସବୁ ଯିବ
ଆଉ
ଆଗେ ବନ୍ଧ ଦିଆହବ
ଆଉ
ଦି ଭାଗ କରାହବ ତାପରେ ମାଛ ଜଉଦିନ ଧରାହବ ସେ ଆମର ସେପଟୁ ତ ଦିଟା ଗାଁ ର ପିଲା ସବୁ ମିଶିକି ଧରନ୍ତି
ହଁଅ
ନହଲେ ଗଣ୍ଡଗୋଳ ହବ ସେଥିପାଇଁ ଦିଟା ଗାଁ ର ପିଲା ଧରନ୍ତି ବୋଲି ମଝି ରୁ ଡି ଡିଭାଇଡେଡ୍ ହୁଏ ଦିଟା ଦିଟା ଭାଗ ହବ
ଆଛ
ଦିଟା ଭାଗ ହବ ବାଲି ବସ୍ତା ବାଲି ବ ସ୍ତା ହଉ ନହେଲେ ମାଟିରେ ହଉ ମଝିରେ ଗୋଟେ ଉଞ୍ଚା ଭଳିଆ କରିଦେଲେ
ହଁ
ସେ ସେପଟେ ଧରିବେ ଆମେ ଏପଟେ ଧରିବୁ
ଆଛା ଆଛା
ଆଉ ଏପଟେ ଜୋର ରହିଲା ପୋଖରୀ ଟା ବଡ ପୋଖରୀ
ଆଁ
ଆଉ ଡିଭାଇଡ୍ ହେଲେ ବି ସପିସେଣ୍ଟ ଧରିବ ତମର କିଛି ଅୁବିଧା ନାହିଁ ଆଉ ମାଛ ରହିବ ତମେ ଧରି ପାରିବନି ଆଉ ତାକୁ ନେଇଚି ମୁଁ ସବୁ ସେଇ ଯୋଉ ଭାଗ ଭାଗ ସବୁ କରିଦଉନୁ
ହ
ମାନେ ଗଡିସଗୁରାକ ସବୁ ବା ମାଟି ତଳେ ସବୁ ଏମିତି ଚାପିକି ଥିବ ବା ପାଇବନି ଜାଣିଛୁ ନା
ଆଛା
ସେ ତାଙ୍କୁ ଗୋଡରେ ଘାଣ୍ଟିବ ଯେମିତି ଧାନ ଘାଣ୍ଟନ୍ତିନି
ହଁ
ଆଗେ ସବୁ ଅଳିଆ ବଛା ହବ ହେଲା ଆଗେ ସବୁ ଅଳିଆ ବ ଛା ସେ ଯୋଉଁ ସବୁ ଖେଞ୍ଚା ଥିବ ସବୁ କେନା ସବୁ ପ ପସିଥିବ
ହ୍ୟାଲୋ
ସେ ଯୋଉ କେନାହାର ଆଗେ ସବୁ ବାହାର କରିବୁ ତାକୁ ସବୁ ଜାଲି ଗୋଟେ ଜାଲି ଫାଉଡା ଅଛି ଜାଣିଲ ନା।
ହଁ।
ଜାଲି ଫାଉଡାରାକେ ସବୁ ତାକୁ ଦି ଜଣ ଗୋଟେ ଲମ୍ବା କସିକି ଗୋଟେ ବୋ ଗୋଟେ ବାଉଁ ଶ ଭଳିଆ ଗୋଟେ ନଗା ହେଇଥିବ ଗୋଟେ ବାଁ ଯୋଉ ଜାଇଁଲ ନା।
ହଁ।
ସେଇଥିରେ ଆଗେ ତମେ ବହେ ତାକୁ ବୁଲେଇବ ତା ଭିତରେ।
ହଁ।
ସେ ଯାହା ପଥର‌ ଅଁ ବା-ବାଡି ଖେଞ୍ଚା ସବୁ ଥିବ ସବୁ ବାହାରିବ।
ହଁ।
ସେରା ସବୁ ବାହାରି ସାରିଲା ପରେ ତାପରେ ତାକୁ ସବୁ ଉଁ ଦିଇ ଥର ଖଣ୍ଡେ ବୁଲା ହବ। ବୁଲା ହେଲେ ପୁରା ପରିଷ୍କାର ହେଇଯିବ ଭିତରଟା। ପରିସ୍କାର ହେଇଗଲା ପରେ ଆଉ ଖେଞ୍ଚା ଫେଞ୍ଚା କିଛି ରହିଲାନି।
ହୁଁ।
ତାପରେ ସେତେ ତାପରେ ଧୀରେ ଧୀରେ ହେଟୁ ତା ଭିତରେ ଗୋଡରେ ତା ଦେହରେ ବୁଲିବ କୋଉଠି କଣ ରହିଲା ଆଉ ଜଣାପ ଡିବ। ତାକୁ ତାପରେ ସମ୍ପୂର୍ଣ୍ଣ ପରିଷ୍କାର କରି ସାଇଲା ପରେ। ତାପରେ ତମେ ତାକୁ ଉଁ ପାଣିରେ ବାହିବ ଆଉ।
ଆଚ୍ଛା।
ପୁରା ଚେନ୍ ସିଷ୍ଟମ କରାହେଇକି ଠିଆ ହେଇଥିବେ।
ହଁ।
ବାଲଟିଏ ବାଲଟିଏ ବୁହା ହବ ଏପଟୁ ସେପଟେ ମଂତେ ଆଉ। ଗୋଟେ ଜାଗାରେ ପୁରା ବୁଆ ହବ ପାଣି ପୁରା
ଖାଲି ମାଛ ହୁଅନ୍ତି ମାନେ କେମିତି କେମିତିକା ମାଛ ହୁଅନ୍ତି ସବୁ ପ୍ର୍ରକାର ଭେରାଇଟି ମାଛ ଛୋ ଛୋଟ ମାଛ, ବଡ ମାଛ, ଗଡିଶ, ଭାକୁର, ରୋହି, ପୋହଳା
ସବୁ ସବୁ ପାଇବ କେବଳ ବଡ ମାଛ ଏଇ ଯୋଉ ବଡ ବଡ ମାଛ ଛାଡିକି। ତମେ ଦେଶୀ ଯାହା ଖୋଜିବ। ଚିଙ୍ଗୁଡି କତୁରୁ ଚାନ୍ଦି କତୁରୁ ଗଡିଶ, ସିଙ୍ଗି
ଚାନ୍ଦି ମାଛ ବି ହୁଅନ୍ତି ସେଇଠି। ଚାନ୍ଦି ମାଛ ବି ହୁଅନ୍ତି ସେଇଠି।
ହଁ ଚା ମାଛ ସବୁ ପୋଖରୀ ଛଡା ହୁଏନା।
ହଁ।
ବୁଝି ପାଇଲନା? ଆଉ ସିଏ ସବୁ ମାଛ ଛଡା ହୁଏ।
ହଁ।
ଆ ମାଛ ଯେତେବେଳେ ଛଡା ହୁଏ ଆଉ କଣ ବାଛିକି ଛଡା ହୁଏ କି।
ହଁ।
ତା ଭିତରେ କେତିଟା ରହିଯାଇଥିବେ ଚାନ୍ଦି ମାଛ ନା।
ହଁ।
ଆଉ ବେଶୀ ନାହିଁ ପା ଏଇ ଅଳ୍ପ ଅଳ୍ପ କୋଉଠି କାଁ ଭାଁ ଦିଇଟା ତିନିଟା ଏମିତି ପଡନ୍ତି।
ଆଚ୍ଛା ସେବି କେମିତି କଣ ଭାଗ କରିକି ନିଅନ୍ତି ସବୁ।
ଭାଗ କଣ ତାକୁ ତ ସବୁ ଧରାହବ‌ଅଁ ଉଁ। ସବୁ ଗାଁରେ ସବୁ ପିଲା ଯିଏ ସବୁ ଯାଇଥିବେ ସବୁ ଅଜା କିଏ ନେଇଥିବ କିଏ ଯଉ ହାପଳା ନେଇଥିବ।
ହଁ।
ଆଉ କିଏ ନେଇଥିବ ସେ ଯଉଟା ଯଉଁ ମଡ଼ା ଜାଲ ନେଇଥିବ।
ହଁ।
ସବୁ ଟେକେ ଯଉ ଟାଇମ୍ ରେ ଯେମିତି ସବୁ ବୁଲା ହବ ଆଉ।
ମାନେ ଯିଏ ଜେ ଯେତେ ମାଛ ଧରିଲା ସେ ତାର ସେତେ ନେଇଯିବେ ମାଛ।
ନା ନା ସେମିତି ନାହିଁ ମିଶିକି ଧରନ୍ତି ବା ସେମିତି କଣ ସେମିତି ଧରିଲେ ତ ମାଡ଼ ଗୋଳ ହେଇଯିବ। ମିଶିକି ଧରାହବ। ମିଶିକି ଧରାହବ ଭାଗ କରିକି ନେବେ। ଆଉ ସେମିତି ଧଇଲେ ଜଣେ ଧରିଥିବ ମେଞ୍ଚେ ଜଣେ ଧରିଥିବ କେଞ୍ଚେ।
ହଁ।
ସେମିତି କଣ ହବ ସେମିତି ଡାକିଲେ ମାଛ ଧରିବାକୁ ପିଲା ଯିବେନି।
ଠିକ୍ ଠିକ୍।
ଆଉ ତେବେ ଗଣ୍ଡଗୋଳ ହବ ଆଗେ ମାଛ ଧରିବୁ କେତେବେଳେ।
ହଁ ହଁ।
ସେଇଟା ଆଗେ ଧରିସାରି ଜାଲ ଫାଲ ସବୁ ସମସ୍ତଙ୍କର ନେଇ ଆସନ୍ତି ସବୁ। ଉଁ ମାନେ ପାଟ୍ ପାଟ୍ କରିକି ସବୁ ମାଛ ଧରନ୍ତି ଜାଲ ଅନୁସାରେ ଆଉ।
ହଁ ହଁ। ତାପରେ ସେଟାକୁ ଆଣିକି ରୋଷେଇ ବାସ କରି। ନିଜେ ନିଜେ ଘରେ ଖାଆନ୍ତି ସେଇଟା ପୁରା ଉଁ ଗାଁ ବାଲାଙ୍କର ଫିସ୍ଟ ହେଇଯାଏ ଆଉ।
ହୁଁ ମାଛ ଧରୁଥିବ ଯୋଉ ସମୟରେ ସେଇ ସମୟରେ ଅଲଗା ପକାର ମଜା।
ମଜା ଥାଏ ମୁଁ ମାଛ ଧରେ ନଈ ବଡି ଯେତେବେଳେ ହୁଏ ସେତେବେଳେ। ନଈ ବଡି ଟାଇମ୍ ରେ ଆମେ ଜାଲ ଲଗାଉ।
ତମେ ମାଛ କତିିକି ଯିବ ଆଉ କଁ ତ ମାଛ ତ ତମ କତିକି ଆଉ ଥିବେ ସବୁ ଆଉ ତମେ ମାଛ କତିକି ଯିବ କଁ?
ହଁ ସେଇ ଟାଇମ ରେ ପ୍ରାୟ ତମେ ନଈ ପହଁରା ଶିଖିଛ କି ନାଇ।
ପହଁରା ନା ନା ମୁଁ ସେଇଟା ଶିଖିନି। ହ
ନଇରେ ପହଁରିବା ପୁରା ମୁଁ ପୁରା ବଢିଆ ଲାଗେ ବହୁତ ମଜା ଲାଗେ।
ପରିଷ୍କାର ପାଣି ପୋଖରୀ ଏପଟ ସେପଟ
ହଁ ନଈରେ ପୁରା ଆମକୁ ପହଁରିବା। ମୋ ଘର ପାଖରେ ନଈ ଅଛି ଆମେ ନଈରେ ପୁରା ସବୁବେଳେ ଯାଇଁ ଗାଧାଉ ନଈରେ ପହଁରିବା ପାଇଁ ଆ ଭଲ ଲାଗେ।
ହୁଁ।
ଆଉ ଏ ପୁରା ଖରା ଦିନେ ପୁରା ନଈରେ ଯାଇକି ତା ପୁରା ପଢିଥିବ ପୁରା ଘଣ୍ଟା ଘଣ୍ଟା ପୁରା ପଢିଥିବ।
ଉଁ। ବାଲି ତ ଥିବ ହେଠି ବହୁତ।
ହଁ ବହୁତ ବାଲି ଅଛି ସେଇଠି। ବାଲି ତ ମଜା ଲାଗେ ଆଉ। ହଁ ସେ ତ ପୁରା ମଜା ଲାଗେ ଆମେ ବି ଦୌଡୁ ବାଲିରେ।
ହୁଁ। ସେଇ ତ ବଢିଆ ଲାଗିବ ଆଉ ସମୁଦ୍ର।
ହୁଁ ହଁ।
ଆ ସେମେତିଆ ଆମ ଘର ପାଖରେ ହେନେ ଥାନ୍ତା ଛାଡ଼।
ହ ଆଉ
ତୁ ବୋଧେ ସେଇଠି ରହିଯାଇଥାନ୍ତୁ ଆଉ ଆସି ନଥାନ୍ତୁ।
ଆଉ ସବୁ କଣ ତମ ଗାଁ ତମ ଗାଁ ପଟେ ଆଉ ସବୁ କଣ ଅଛି ସବୁ? ତମର ସବୁ ତମ ସେପଟରେ ସବୁ ଭଲ ଖାଇବା କଣ ହୁଏ?
ଭଲ ଖାଇବା ଆ ମାନେ କଉ
ତମ ଯି ତମ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ କଣ?
ଆମର ଉଁ ଆମର ସେତେବେଳେ କଣ ମୁଁ ଜାଣିନି କାହିଁ। ହେଇଥିବ ବଧେ କଣ ଗୋଟେ ହେଇଥିବ ଜିଲାପ ଫିଲାପ ହେଇଥିବ ନହେନେ ଦହିବରା ହେଇଥିବ ନହଲେ ଗୁପଚୁପ୍ ହେଇଥିବ।
ଦହିବରା ଯେମିତି ଆମର କଟକ ର ଫେମସ୍ କଟକ ର ଫେମସ୍ ସେମିତି ଆମେ ଦହିବରା କୁହନ୍ତିକି କେନ୍ଦ୍ରାପଡାରେ ଯେମିତି ରସାବଳୀ। ନିମାପଡ଼ାର ଛେନାଝିଲି। ପୁରୀର ହଁ ତ ଖଜା ଜଗନ୍ନାଥଙ୍କର ପ୍ରସିଦ୍ଧ। ଆଉ ଉଃ ଯେମିତି ଆମେ ପାହାଳର କହୁଛନ୍ତି ରସଗୋଲ୍ଲା। ଆଉ ନୟାଗଡର ଛେନାପୋଡ। ଏମିତି। ଆଉ ତମ ସେପଟରେ ଭଲ ଭଲ ହୋଟେଲ କଣ ଅଛି ଖାଇବା ବି ତମ ସେପଟେ ଭଲ ଭଲ ତୁମର ପସନ୍ଦ ହୋଟେଲ କଣ ଅଛି? ଯଉଠି ତମକୁ ବେଶୀ ପସନ୍ଦ ଲାଗେ।
ହଁ।
ଆଉ ଗୋଟେ ଅଛି ମା ବାସୁ
ତମ ସେଇଠି ଗୋଟେ କୁଆଖିଆ ପାଖରେ ଗୋଟେ ହାଇୱେ ଗୋଟେ କୁଆଖିଆ ପାଖରେ ଗୋଟେ ହାଇୱେ ଇନ୍ ଅଛି ଗୋଟେ ସେଠି
ହଁ ଥିବ ଆଉ ଆମେ ଏତେ ଦାମୀ ଓୋ ହୋ ଏଇ ଆମର ଲୋକାଲ ଭଳିଆ ଯାଇଚୁ ଆଉ। ଭଲ ନାହିଁ। ହ୍ୟାଲୋ। ଡି ହ୍ୟାଲୋ।